ହଁ ହଁ କଣ କରୁଥିଲ?
ହାଲୋ।
ହାଲୋ ଶୁଭୁନି?
ସୁବୁନି କି?
ମତେ ଶୁଭୁଛି ତମର। ତମ ମ ମ କଥା ଶୁଭୁଛି ନାଇଁ ଶୁଭିଲା ନା ଆଁ ହାଁ କଁ କରୁଛ?
କିଛି ନାଇଁ ଏଇ ପୁଅ କୁ ଧର୍ ଥିଲି ପୁଅ ଉଠିଲା ତ ତାକୁ ଧର୍ ଛି ଆଉ।
ଆ ହା ହା ପୁଅ ଉଠି ପଡ୍‌ଲା ନାଇଁ? ହାଁ ହାଁ ଆମର ଏଇବେ ଘର ଫର ସବୁ ସଫ୍ ଅ ହେଲା ଯିବୁ ଚା କରିବୁ ଶାଶୁ ମାର ମୋର ପିଇବୁ ଆଉ।
ଅ ହ।
ହୁଁ ହୁଁ। ଆଉ କଣ ବର୍ଷା ହେଲା ନାଁ କଣ?
ୱର୍ଷା ଆମ ଆଡେ ଜମା ନାହିଁ। ଖାଲି ଉଠେଇଲା ଟିକେ ଉଠେଇ ଟିକେ ପିସ୍ ପିସ୍ କରି ପଳେଇଲା। ଆ ନାହିଁ।
ଇହ୍ ଗରମ ତାୱାରେ ଟିକେ ପାଣି ଛିଞ୍ଚି ଦେଇକି ପଳେଇଲା ନାଇଁ?
ବେଶୀ ଗରମ କରିଦେଇକି ଗଲା।
ହେଁ ସେଇଟା ତ କହୁଛି ଗରମ ତାୱାରେ ଟିକେ ପାଣି ଛିଞ୍ଚି ଦେଇକି ପଳେଇଲା ଆଉ।
ହଁ।
ଆ ହାଁ ହାଁ। ଆ ଆହା। ଆମ ଆଡେ ହେଇଥିଲା କାଲି ବେଶୀ ବର୍ଷା ଶୀତଳ ଷଷ୍ଠୀ ଥିଲା ନାଁ।
ହୁଁ ଆମ ପଟେ କିଛି ନାଇଁ।
ଆମ ପଟେ ନାଇଁ ଆମର ଏପଟେ ଉଦ୍ଧାରି ଦେଇଦବୁ।
ହଁ ଦିଅନ୍ତ ହେଲେ ଟିକେ ଆମର ଟିକେ ଥଣ୍ଡା ହେଇଯାଆନ୍ତୁ।
ହଁ ଆମେ ଯେତେବେଳେ ଯାଇଥିଲୁ ତମର ସେପଟେ ସିଏ ସେପଟେ ବର୍ଷା ହଉ ଥିଲା କିନ୍ତୁ ସେଇ ସମୟରେ ଟିକେ ବର୍ଷା ହେଇଥିଲା ବହୁତ ହେଇଥିଲା।
ହୁଁ ହୁଁ।
ହଁ। ଆଉ କର କଣ ଖାଇଲ ଆଜି ଗାଧୁଆ ବେଳେ?
ଆଜି ଟିକେ ଚିକେନ ହେଇଥିଲା ଆଉ ଆଉ ସାଧାରେ ଯା ଡାଲି ଶାଗ ଭଜା ମା ଶାଶୁଙ୍କ ପାଇଁ ଟିକେ ସିଜା ତରକାରୀ ବାଟିଲି।
ହଁ ହଁ ସେ ଖାଆନ୍ତ ନେଇକି ନନ୍ ଭେଜ୍‌?
ହଁ ଖାଆନ୍ତି ଯେ ଏବେ ତାଙ୍କ ଦେହଟା ଭଲ ନାହିଁ ତ ସେ ଖାଉ ନାହାନ୍ତି।
ଅ ହ ହଁ।
ହୁଁ
ଦେହ ଭଲ ନାହିଁ ବୋଲି ଟିକେ ଖାଉନାହାନ୍ତି ପେଟ ଫେଟ ବସ ଟିକେ ହେଇଯାଇଥିବ।
ନାଇଁ ସେ ଅପରେସନ ହେଇଛନ୍ତି ତ ମନା କଲେ ଏ ଇ ସବ୍ ଥିପାଇଁ ଖାଉନାହାନ୍ତି।
ହୁଁ ହୁଁ।
ଦେବୁ ଯେ ଟିକେ ଟିକେ ଖାଇବେ ଆଉ।
ହୁଁ। ଖାଇବୁ ଆଉ।
ହୁଁ।
ହଉ କ ପୁଅ ଉଠିଲା ତାହେଲେ।
ହଁ ଏଇ ଶୋଇଥିଲା ମୁଁ ଏଇ ଉଠି। ହଁ କାନ୍ଦିବ ତ କାନ୍ଦିବ ଏକାଥରେ ତକିଆ ପାର ହେଇକି ପଳଉଚି। ଆଉ ଟିକିଏ ଥିଲା ତ ହଁ ଆଉ ଟି ଟିକିଏ ଥିଲା ମୁଁ ଦୌଡିକି ଆସିଛି ପାଣି ଦଉଥୁଲି ଗଛରେ। ଶୁଭିଲା ଟିକେ ମୁଁ କଇଲି କଣ ଶୁ ଶୁଭିଲା ଗୋଟେ ଆଉ ସବୁନି ଟିକେ ଖାଲି କୁ କରିଦେଇକିନା ରହିକି ତାର ପାର ହବା ପାଇଁ ଚେଷ୍ଟା ଚାଲଇଚି ଆଉ ପୁରା ତକିଆ ପାର ହେଇକି ଯ ସେପଟକୁ ପହଞ୍ଚି ଯାଇଛି ମୁଁ କି ପହଞ୍ଚିବନି ବୋଲି।
ହଁ ନହେଲେ ଆଜି ହେଇଥାନ୍ତା।
ହଁ ବା ଏମିତି ଏଇ କିଛି ଦିନ ହେଲା କରୁଛି ତକିଆ
ନା ବଡ ହଉଛି ନା ବଡ ହେଲାଣି ନା ଧୀରେ ଧିରେ ବଡ ହେଲେ ତାକୁ ଛୋଟ ସମସ୍ତଙ୍କୁ ଗୋଟେ ନୂଆ ଜିନିଷ ଶିଖିବା ପାଇଁ ବେଶୀ ଇଛା ଜାଣିଛ କି ନାଇଁ ଛୋଟ ଛୁଆଙ୍କୁ ତ ବହୁତ ଥାଏ। ବହୁତ ଜଲଦି ଥାଏ ଶିଖିବା ପାଇଁ ଜିନିଷ।
ନା ଆଉ ତମ ପୁଅ ଝିଅ ବଡ ନା କ?
ପୁଅ ଝିଅ ପୁଅ ପୁଅ ଝିଅ ଦି ଜଣ ଯାକ ବଡ। ହେଲା ପୁଅ କୁ ହେବ ନଅ ବର୍ଷ ଦଶ ଚାଲିବ ଏବେ। ଆଉ ଝିଅ କୁ ହେଲାଣି ଚଉଦ ବର୍ଷ। ସେମାନେ ସବୁ ଯାଇଛନ୍ତି ଟିଉସନ୍।
ଓହୋ।
ଚାରିଟା ରୁ ଗଲେ ଆସିବେ ସନ୍ଧ୍ୟାରେ ଆଉ ଛଅଟାରେ ଆସିବେ ଆଉ।
ଓହୋ ଏବେ ପାଠ ପଢା ଚିନ୍ତା। ମାନେ ଏବେ ପାଠ ପଢା ଚି ତା ଛୁଆଙ୍କର
ହଁ ଏବେ ପାଠ ପଢା ଚିନ୍ତା ସ୍କୁଲ ଖୋଲିଲା କାଲିଠୁ ଜଣଙ୍କର ଖୋଲି ଯିଏ ଆଉ ଜଣଙ୍କୁ ଖୋଲିନି ଆଉ ଆଉ ଜଣଙ୍କର କେନ୍ଦ୍ରୀୟ ବିଦ୍ୟାଳୟ ତାର
କଥା କହୁଛି ମା ମାନଙ୍କ କଥା ଆମର ଚିନ୍ତା କେମିତି ଛୁଆ ବଡ ହବ ହଁ କେମିତି ବଡ ହବ ବଡ ହେଇଗଲେ ପାଠ
ଛୁଆ ସାଙ୍ଗରେ ମା ପାଠ ପଢିବ ହେଲା ଛୁ ମୁ ମୁଁ ତାକୁ ମୋ ଝିଅକୁୁ କୁହେ ତତେ ଯେତିକି ମ୍ୟାଥ ମୁଁ ପଢଉଛି ଯଦି ମୁଁ ପଢିଥାନ୍ତି ମୁଁ ଏବେ ଏମିତି କଣ୍ଡିସନରେ ନଥାନ୍ତି।
ମୁଁ ଗୋଟେ କୋଉ ଜାଗାରେ ଏଙ୍ଗେଜ ହେଇକି ଥାଆନ୍ତି। ଆଉ ତୋ ପାଇଁ କଷ୍ଟ କଲି ମୁଁ ନି ନିଜ ପାଇଁ କଷ୍ଟ କରିନି ସେଇଠୁ ଭାବ ଯେ ମୁଁ ତତେ କେତେ ଭଲ ପାଉଚି।
ହୁଁ ହୁଁ ହୁଁ।
ସେଇୟା ତ ମା ମାନଙ୍କରର କାମ ଆଉ କଣ କି ଆମର କାମ ହଉଛି ସେଇଆ ହା ହା।
ହଁ ମା ମାନଙ୍କର କା ମ କଣ ଛୁଆ କ ପାଠ ପଢିବେ?
ଏବେ ତ ପାଠ ଯେମିତି ସିଷ୍ଟମ କଲାଣି ତମେ ବାଧ୍ୟ୍ୟ ଆଉ ନ ପଢ଼ିଲେ
ବାଧ୍ୟ୍ୟ ଯୋଉ କମ୍ପିଡିସନ୍ ହଁ ଯୋଉ କମ୍ପିଡି ଉଛନ ହେଲାଣି ତମର ଯୋଉ ସେ ଛୁଆ ତ ପାଠ ପଢିବେ ତ ମା ତ ପାଠ ପଢିବ ବାଧ୍ୟ୍ୟ ଆଉ ସେ ସ୍କୁଲ୍ ରେ ଯୋଉ ଭଳିଆ ପା ଠ ଦେବେ ତମେ ବାହାର କରିକି ତମେ ଦବା ବେଶି ଛୁଆଙ୍କୁ ସେଇ ଭଳିଆ ହଁଉ ବୁଲିବା ପାଇଁ କୁଆଡେ ଯାଇ ର ରଜ ସରିଲା ବେଳେ ରଜ ସ ଗଲ କି ନାଇ କୋଉଠିକି?
ଏ ନା ଛୋଟ ଛୁଆ କୁଆଡେ ଯିବି। ଯାଇଥାନ୍ତି ଯାହା ଘରକୁ ମାଙ୍କ ଦେହ ଭଲ ନାହିଁ ବୋଲିକି ଯାଇପାରିଲିନେହିଁ।
ଓହୋ ଶାଶୁ ଙ୍କ ଦେହ ହଁ ସେ ତ ଆଗେ ଫାଷ୍ଟ୍ ପ୍ରାୟରିଟି ଶାଶୁ ଶଶୁର ଆଉ।
ହୁଁ।
ପରେ ବାକି ସମସ୍ତଙ୍କୁ ଦେଖିବା ଆଉ ନାଇଁ?
ହୁଁ।
ହଁ ହଁ ସାରିକ ଦେଖିବାକୁ ପଡୁଛି ଆଉ ବର୍ଷା ହେଲେ ଏଠି ସବୁ ନାଳ ଫାଳ ସବୁ ଜାମ୍।
ହୁଁ ହଁ।
ସବୁଜିନିଷ ଯାମ୍।
ବସି ନା କାଲି ହେଇଛି ଏମିତି ଜୋରେ ବର୍ଷା ହେଲା ଖରାରେ ଖରା ହଉଥିଲା ତାପରେ ଜୋରେ ଯଉ ବର୍ଷା ହେଲା ସେ ବର୍ଷା ହେଲେ କଣ ହଉଛି ଏତେ ମାନେ ନାଳରେ ସବୁ ଶୁଖିଲା ଜିନିଷ ଆସିକି ପଡିଥିବ କି ନାଇ ସେ ପୁରା ନାଳ ଭର୍ତି ହେଇକି ତମର ଏରିଆ ପାଣି ଭର୍ତ୍ତି
ଉଁ ହୁଁ।
ଏମିତି ହଉଛି ପାଣି ଭର୍ତ୍ତି ହେଇଯାଉଛି ଏଠି ରେ ଆଉ।
ନାଉ।
ଆଉ ଆପଣ ଆଜି ଘରେ କଣ କରିଥିଲେ ରୋଷେଇ?
ଆ ରୋଷେଇ କରିଥିଲୁ ଆଜି ଭାତ, ଡାଲମା, ଭଜା ଏଠି ଯୋଉ ଶୀତଳ ଷଷ୍ଠୀ ପୂଜା ହୁଏ ଠା ଆପଣଙ୍କର ଶିବ ମନ୍ଦିର ଗୋଟେ ପାଖରେ ଅଛି ନା ସେଇଟା ପାଇଁ ଅ କେତେ ଜଣ କାଲି ଶିତଳ ଷଷ୍ଠୀ ମାନିଲେ କେତେ ଜଣ ଆଜି ଆମର ଆଜି ଲୁ ସେଥିପାଇଁ ଟିକେ ନନଭେଜ୍ ଆଣିନୁ।
ଓହୋ।
ନନଭେଜ୍ ପୁରା ନାଇଁ ସାଧା ଆଉ?
ଓ ହ ନନ୍ ଭେଜ୍ ଖାଇବାକୁ ଭଲ ପାନ୍ତି ନା ଭେଜ୍?
ନାଇ ନନ୍ ଭେଜ୍ କୁ ନନ୍ ଭେଜ୍ ଟିକେ ଭଲ ଲାଗେନି ହେଲା? ଘରେ ସ୍ଵାମୀ ଛୁଆ ସବୁ ଖାଆନ୍ତି ସେଟା ପାଇଁ ଟିକେ ରୋଷେଇ କରିବାକୁ ପଡ଼େ ସେଥିରେ ବି ବାର ବାର ମାନେ ରହୁଛି ସ୍ତ୍ରୀ ଲୋକଙ୍କୁ ବହୁତ୍ ଅମାବାସି ପୂର୍ଣ୍ଣମୀ ସଂକ୍ରାନ୍ତି ଏକାଦଶୀ ର ସୋମବାର, ମଙ୍ଗଳବାର ଓ ଗୁରୁବାର୍ ସ ନିରୋଳାରେ ଏମିତି ହେଲା ବେଳକୁ ଆଇଁଷ ପ୍ରତି ମୁହଁଟା ବଳିଗଲାଣି
ଆଉ
ହ ସାଧା ସାଧା କୁ ବେଶୀ ପ୍ରିଅର ଯେ ମୁଁ ଆମିସ ସାଧା ଖାଇଲା ବେଳେ କୁ ଘର ଲୋକ ସେ ଜଣେ ଦି ଜଣଙ୍କ ପାଇଁ କଣ ଆଣିବେ? କି କେତେ ଖାଇବେ ତଥାପି କାନ୍ଦୁଛି ପୁଅ।
ହଁ ଏଇ ଟିକେ ଶୋଇକି ଉଠିଲା ଆ
ହୁଁ, ଉ ସୋଇକି ଉଠିଲେ ରନ୍ଦୀବେ ଛୁଆ ଆଉ। କଣ ଛତୁଆ ଫତୁଆ ଖାଆନ୍ତି ନା କଣ?
ହଁ, ସେର୍ଲାକ ତି ଆଉ ଗୋଟେ ହୋମ୍ ମେଡ୍ ଓଡସ ସେରଲାକ୍ କରିଥିଲି ଘରେ ତିଆରି କରିଥିଲି ସେଇଟା ଟିକେ ଦିଏ।
ହଁ ସକାଳ ସେ ଯୋଉ ଯୋଉ ଘରେ ଯୋଉ ତିଆରି କରିକି ଦଉଛ ସେଇଟା ଖାଇଲେ ପେଟ ଫେଟ କିଛି ଅସୁବିଧା ହଉନି?
ନାଁ
ଓହୋ ଆମର କଣ ଆମେ ଆଣିନୁକି ଯେତେବେଳେ ଛୁଆ ଛୋଟ ଥିଲେ ଆମେ ଘରେ ଆମାଉଣ୍ଟ ଜାଣି ପାରୁନ ନା କୋଉଟା କେତେ ଏମାଉଣ୍ଟ ର ମିଶେଇବୁ
ନାଇଁ ମୁଁ ମୋବାଇଲ ଦେଖିକି କରେ।
ଓହ ହ ଯା ହଉ ମୋବାଇଲ ଦେଖିକି କରିବା କଥା କହିଲା ମୋର ମନେ ପଡିଲା ମୋ କଣ ହେଲା ମୋବାଇଲ ଦେଖିକି ଗୋଟେ ଥର ମୁଁ କରିଥିଲି ଜିନିଷ ଯେ କେତେଟା ଜିନିଷ କରିଛି ଅବଶ୍ୟ ନଷ
ହଁ ନା ନା ଦେଖିକି କରିବେ ସେମିତି ନୁହେଁ କି ଯିଏ ଯାହା କରିବ କରିଦେବେ ନି ଦେଖିକି ତାରେ ଏ ମାନେ କେତେ ଅଛି ତାର ଫଲର୍ସ ଅଛି କେତେ? ସେ କେତେତାର ଯାଉଚି?
କେତେ ଯଲଦି ଦେଖିକି ନା ବେଳେ ବେଳେ ମୁଁ କେତେ ଜିନିଷ ଦେଖି ଟିକେ ଆମେ କରୁଚୁ କଲା ବେଳକୁ କଣ କି ଏଇ
ବାହାର ଜାଗାର ଲୋକ ମାନଙ୍କର କରିବେନି ପାଖାପାଖି ଭଲ
ଓଡିଆ ନା ମୁଁ ଓଡିଆ ଓଡିଆ ଯିଏ ଓଡିଆରେ ଯିଏ ସବୁ ଛାଡୁଛନ୍ତି ଓଡି ମାନେ ଇଏ ସେଆ ଦେଖିକି କଲି କ୍ଷୀର ପୋଡ ପିଠା ସିଏ କଲା କେତେ ବଢିଆ ସେ ଏତିକି ଏମାଉଣ୍ଟ ନେଇକି ମୁଁ କଲାବେେଳକୁ ଫୁଶ୍।
ହୁଁ, ନା ମୁଁ କେବଳ ଥରେ କରି ଥିଲି ଗୋଟେ ଭୁଲ ହେଇଥିଲା ନହେଲେ ସେମିତି କିଛି ଭୁଲ ହୁଏନି ଥରେ
ଇଏ ହି କରନ୍ତି ତରକାରୀ ସବୁ ତମେ ସେମାନେ କେତେ ବଢିଆ ଦୁସୁଥିବ ତମ ଜିନିଷ ବି ଭଲ ଦୁସୁଥିବ କିନ୍ତୁ ଟେଷ୍ଟ ଏତେ ବାଜେ ଲାଗେ କୁହନି ବେଳେବେଳେ ହେଲା ଗୋଟେ ଗୋଟେ ଭଲ ଲାଗେ ଆଉ ଗୋ ଗଟେ ଗୋଟେ ପୁରା ବେକାର ଲାଗେ ଖାଇ ପାରିବନି ଜମା କହିଲେ ୟୁଟୁବ ଦେଖିକି କିଛି କରିବନି।
ଭେଣ୍ଡି ଦେଖିକି ମୁଁ ଏମତି କରିଥିଲି ଖାଲି ଖଟା ଖଟା ଲାଗିଲା ଖାଲି ଖଟା।
ହଁ, ବେଶୀ ଖଟା ଲାଗିବ ଆ ସେ ଶୁଣ ସେ ତମେ ଯୋଉ ତର ତରକାରୀ କରିବେ ସେଥିରେ କଣ କରିବେ ପନିର ତରକାରୀ ଯଦି କଲେ ଚାରିଟା ପାଞ୍ଚଟା ଟମାଟର ଛାଡ଼ିଲା ପରେ ଫେରେ ଦହି ଗୋଟେ ଗିନ ସେ ତରକାରୀ କଣ ହବ? ଖାଇପାରିବ ସେମାନେ ସବୁ ସେ ଖଟା ଖାଆନ୍ତି ବୋଧେ ସେଥିପାଇଁ ଖାଇ ଦିଅନ୍ତି।
ସେମାନେ ଏଟା ଖାଲି ଦେଖେଇବା ପାଇଁ ବୋଧେ
ମତେ କହିଲେ କଲର ଦେଖିବ ଭଲ ଦିଶିବ ଥୋଡି ନା କେ ଟେଷ୍ଟ କରିଆସ ଯେ କଣ କିଏ ରିଜଲଟ ଦେବେ ସେଇଟା ପାଇଁ ସେମାନପୁରୁ କରିଦଉଛି ମୁଁ ୟୁଟ୍ୟୁବ ଦେଖିକି ମୁଁ କରିଛି ହଇରାଣ ହେଇଚି ବହୁତ ଥର। ମୁଁ ଏଥର କହିଲି ନାଇଁ ନରମ ହବ ଏତେ ସୁନ୍ଦର ଦୁସୁଚି ପୋଡ ପିଠା, ଟା ଛୁଇଁଲେ ଥଲଥଲ ହଉଛି ଦେଖୋଉଛି। ଆଉ ଭଲ ହବ। ଆମର ତ ଖାଇପାରିବୁ ଆମେ ଆଉ ଦିସ୍ ଦେଖିଲା ବେଳକୁ ସିଏ ହେଇଛି ନରମ କିନ୍ତୁ ତାର ଟେଷ୍ଟ୍ ଗୋଟେ ଅଲଗା। ଯଉ ଆମର ନର୍ମାଲ ପୋଡ଼ ପିଠା ଲାଗେ ସେ ତାଠୁ ପୁରା ଭିନ୍ନ। ସେଇ ଦିନ ବୁଲିକିନା ସେଠୁ ତାହା କହିଲୁ ନା ୟୁଟୁବ କରିବା ନାଇଁ ଯାହା ଶାଶୁ ମା, ବୋତେଇବେ। ଶାଶୁ ମା ବତାନ୍ତି ପିଠା, ସବୁ ମତେ ତ ଆସେନି ଆମେ ତ ସବୁ ହଷ୍ଟେଲ ଆମର ଲାଇଫ୍। ପଳେଇଗଲା ଆମେ ଶିଖିବୁ କୋଉଠୁ ଶିଖିନୁ ଶାଶୁଙ୍କଠୁ ସବୁ ଶିଖିକି କରିବା କଥା। ଥା ଆଉ ମୁଁ ରୋଷେଇ ଏଠୁ ଜେଡ୍ ଶାଶୁଙ୍କଠୁ ଶିଖିଲି। ଜେଡ୍ ପର୍ଯ୍ୟନ୍ତ ଯାଇନି ଏ ରୁ ଯୋଉ ଷ୍ଟାର୍ଟ କଲି, ମୁଁ ମାଠୁ କରିଛି ଶାଶୁ, ମା ସବୁ ଶିଖେଇଛନ୍ତି। ମତେ କିଛି ଆସିନଥିଲା ରୋଷେଇ ଚା ଟା କରି ଜାଣିଥିଲି ଆଉ ତା ଛଡ଼ା ଛଡ଼ା ଆଉ କିଛି ନାହିଁ।
ହୁଁ ହୁଁ।
ଚା ଟା ପ୍ରିୟ ବହୁତ ସେଥିପାଇଁ ଚା ଟା ଶିଖିଯାଇଛି। ଏବେ ଆଉ କିଛି ନାହିଁ ରୋଷେଇ ଉପରେ ଅନୁଭୂତି ଏ ବି ବହୁତ ଜିନିଷ ଅଛି ରୋଷେଇ ହିଁ ଅନୁଭୂତି ଏମିତି ବହୁତ ଅଛି ଆଉ ବାକି ସବୁ ଜିନିଷ ଚଳିବ। ହୁଁ, ଆଚ୍ଛା ଛତୁଆ ଦଉଛନ୍ତି ଖାଇବା ପାଇଁ ନାଇ ଦିଅନ୍ତୁ ଖାଇଦବ ଆଉ।
ହଁ ହଉ ସେ ଉଠିଲାଣି ମୁଁ ତାକୁ ଟିକେ ଖୁଆଏ ଆଉ ପରେ କେତେବେଳେ କଥା ହବା ଆଉ।
ହଉ ହଉ ହଉ ହଉ ସନ୍ଧ୍ୟାବେଳେ ଯେତେବଳେ ଫ୍ରୀ ଥିବ ରାତିରେ କରିବ ହେଲା ହଉ ହଉ। ରଖ
ହ।